ହାଲୋ ହଁ କଣ କରୁଚୁ?
ମୁଁ ଏଇଠି ବସିଚି। ତୁ?
ମୁଁ ବି ଏଇ ବସିଚି। ଭାବିଲି କଥା ହେଇଯିବା ଟିକେ।
ହଁ।
ଆଉ ସକାଳୁ କେତେବେେଳେ ଉଠିଲୁ?
ହୁଁଁ। ହୁଁ ଏଇ ଗଲା ସାତଟା ଆଠଟା ବେଳେ।
ସାଢେ ସାତଟା ବେଳେ। ମୁଁ ଆଜି ଏଇ ଆମର ଏପଟରେ କରେଣ୍ଟ ତ ଖାଲି ଯିବା ଆସିବା କରୁଚି, ମୁଁ ଏଇ ବେଳସୁ ଉଠି ପଡିଥିଲି ଛଟା ସାଢେ ଛଟା ବେଳେ। ଆଉ ଯୋଉ ମସୁଲ୍ କ ରାତିରେ ତ ମଶା ପ୍ରବଳ ଗରମ କୁ ଆଉ ସକାଳୁ ଉଠି ପଡିଥିଲି। ଉଠି ପଡିକି ହେଇ କାମ ସାରିକି ମୁଁ କହିଲି ଟିକେ କଥା ହେଇଯିବା ଆଉ।
ମସୁରୀ ଟାଣିକି ଶୋଉନ।
ମସୁରୀ ପକେଇଲେ ମସୁରୀ ପକେଇଲେ ଅଧିକା ଗରମ ହବ। ସେଥିଲାଗି ବେକାର ମସୁରୀ ଆଉ ପକଉନି ଆଉ। ଏପଟ ତ ମସା ବସ୍ ସା ଟିକେ ହେଲା ବେଳକୁ ପ୍ରବଳ ମଶା। ଯ ଗଛ ବୃଛ ଗୁଡା ବହୁତ ଅଛି ଏଠି। ମଶା ପ୍ରବଳ।
ଆମର ଏଠି ତ ମଶୁରୀ ନ ଟାଣିଲେ ମୁଁ ଶୋଇପାରିବିନି।
ସବୁଦିନ ମସୁରୀ ପକେଇ ସୁଅ?
ହଁ ମୋର ବର୍ଷକୁ ବାର ମାସ ଯାକ ମଶୁରୀ ଟଣା ହବ।
ଏ ଭାଇ। ଆଉ ସକାଳୁ ପଢ଼ାପଢ଼ି କିଛି କଲୁ ନା?
ନା ମୁଁ ତ ଲେଟ ରେ ହିଁ ଉଠିଲି। ପଢିନି ଆଉ କିଛି ପଢିବି। ତୁ ତୁ କେତେବେଳେ ଉଠିଲୁ ଆଜି?
ମୁଁ ବା ସେଇ ଉଠିକି ଆଉ ଏତେ ସକାଳେ ଆଉ ପାଠ ପଢିନି। ଭାବୁଥିଲି ପଢିବ ବୋଲି ତାପରେ ଗାଁ କୁ ମୁଁ ଆସିଚ ନା। ଗାଁକୁ ଆସିଚି ଗାଁରେ ତ ଏ ସିନା ପଡି ହବନି। ଆଉ ଟାଉନ ଗଲେ ଦେଖିବା ଉଁ ଯଦି ହବ ଅ ପଢିବି ଆଉ। ଆଉ କଣ ପଢାପଢି କରିବୁ ବୋଲି ଭାବିଚୁ?
ଭାବିଚି ଏବେ ଏତେ କିଛି ଭାବିନି। ମୁଁ ଭାବିଚି ଏବେ ତ ସରିଲା ପ୍ଲସ ଥ୍ରୀ। ତ ଏମ ବି ଏ କରିବି ବୋଲି ଭାବିଚି। ଆଉ ତୁ କଣ କରିବୁ?
ହଁ ମୁଁ ବି ସେଇ ସେଇ ସେମ ଦେଖିବା ଏକା ଯାଇ ଦେଖିବା ଏମ ବି ଏ ଯଦି ହବ କରିବି ଆଉ। ଆଉ ଅ ଯୋଉ ଇଏ କଣ କହୁଥିଲି ତ ଆଉ କ
କେବେ ଆସିବ କେଜାଣି?
ହଁ ସେଇ ବା ରେଜଲଟ ଏ ପର୍ଯ୍ୟନ୍ତ ଆସୁନି ଦେଖିଆ ଆସିଲେ ଯାଇକି ଆମେ ତାରି ଉପରେ ଯାଇକି କାଉନସେଲିଂ ବାହାରିଲେ ପକେଇକି କଣ କରିବା ଆଉ। ଆଉ ତା ଉପରେ କଣ ପଢାପଢି କଣ ଚାଲିଛି?
ନା ମୁଁ କିଛି ପଢିନି ପଢିବା ପାଇଁ
ହଁ। ହଁ ବା ତ ଖାଲି ସବୁ ଦେଖିଲା ବେଳୁ ଖାଲି ସରକାରୀ ଚାକିରି ପାଇଁ ବହୁତ ଇଚ୍ଛା ହଉଛି ପଢାପଢି କରିବାକୁ ଦେ ଦେଖିଲା ବେଳକୁ କଣ କରିବା ସେଇ ଅନୁସାରେ ଠିକ ସେ ନିଜ ମନକୁ ଦୃଢ କରିକି ପଢି ପାରିଲେ ଯାଇକି ହେଲା। ଆ କଣ କେମିତି ଚାଲନୁ କିଛି ମାନେ ଆଁ ଭାବିକି କିଛି ସେଇ ଅନୁସାରେ ପଢାପଢି କରିବା।
ହଁ ଚାଲନୁ। ଦି ଜଣ ଯାଙ୍କ ଗୋଟେ ଜାଗାରେ ରହିକି ନହେଲେ ପଢା ପଢି କରିବା କିଛି ଗୋଟେ ଭଲ ଚାକିରି ଟେ କରିବା।
ହଁ ସେମିତ୍ ସେମିତି କଲେ ଠିକ ହେଇପାରନ୍ତା। ନିଜେ ନିଜେ ଜଣେ ଆଉ ଜଣଙ୍କୁ ଠିକ୍ ସେ ମାନେ କଣ ସପୋର୍ଟ କରନ୍ତା ଠିକ ସେ ହେଇପାରନ୍ତା ପଢାପଢି।
ହଁ। ମୁଁ ସେଆ ଭାବୁଛି ଦି ଜଣ ଦି ଜଣଙ୍କ ଗୋଟେ ଜାଗାରେ ରହିକି ପଢାପଢି ବି କରନ୍ତେ। ଭଲ ହୁଅନ୍ତା।
ଆଉ ଘରେ କଣ କେମିତି ରାଜି ହେବେ ତ?
ହଁ ଘରେ ରାଜି ହେବେ ଦି ଜଣ ପୁଣି ଆମେ ମାନେ ଆମର ପ୍ଲସ୍ ଥ୍ରୀ ବେଳରୁ ଆମେ ସାଙ୍ଗ ଘରେ ରାଜି ହେବେନି ନା ଆଉ।
ଆଉ ତୁ ଘରେ ନହେଲେ କହ କଥାବାର୍ତ୍ତା କର ମୁଁ ବି ଘରେ କଥାବାର୍ତ୍ତା କରୁଛି। ଦେଖିଆ ଭିତରେ ଯଦି ହବ ଆମେ ଯାଇକି ଦେଖାଦେଖି କରିବା କୋଉଠି ଆଉ।
ହଁ ଯାଇଙ୍କି ଦେଖିବ
ଆଜିକାଲି ତ ସବୁ ପଢାପଢି ଉପରେ ସବୁ ଯାଙ୍କ ମାନେ ଉଁ ଅନଲାଇନ ଓ ଅଫଲାଇନ ସବୁଥିରେ ସୁବିଧା ଓ ଉପଲବ୍ଧ ସବୁଥିରେ ହଉଛି। ଆଉ ତେଣୁ ଆମେ ବହୁତ କମ ପଇସାରେ ବି ସବୁୁଠୁ ଯୋଉଥିରୁ ଚାହିଁବୁ ବି ପଢାପଢି କରିପାରିବୁ। ଆଉ ଆମେ ଚା ଯଦି ହବ ଦି ଜଣ ଯାକ ଗୋଟେ ଜାଗାରେ ରହିଲେ ଯଦି ହବ ଅ ଅନଲାଇନ ବି ବି ଆମେ ପଢାପଢି କରିପାରିବା ପ୍ରତି ନିଜ ଉପରେ ଅଧିକା ଡିପେଣ୍ଡ କରେ ଯେତିକି କେ ତମେ ନିଜେ କେତେ ପଢିପାରିବ କଣ କରିପାରିବ ଆଉ ଆଉ ଖାଲି ଆମେ ଯଦି ଟାଇମ ବରଂ ଜିତନ ନିଜର ସମୟ ବର୍ବାଦ ନକରିକି ଯେମିତି ଠିକ ସେ ପାଠ ପଢାରେ ଯଦି ସବୁ ସମୟ ଦବା ତାହେଲେ ଆମେ ଯାହାେଲେ ବି ନିଶ୍ଚିତ ସରକାରୀ ଚାକିରି ଯାହା ହଉ ଯାହା ବି ହଉ ଯୋଉ ପଟେ ବି ହବ ଆମେ ପାଇପାରିବା।
ହଁ କିନ୍ତୁ ଆମକୁ ସେ ତା ନିଜ ଉପରେ ସେତିକି ଭରସା ରଖିକି ପଢିବା ପାଇଁ ହିଁ ପଢିବ। ସେଠି ନିଜକୁ ଅଧିକ ମାନେ ବାହାର ଜିନିଷକୁୁ ଛାଡିକି ନିଜକୁ ଆମେ ଅଧିକ ଗାଇଡ କରିବା। ଦି ଜଣ ଦି ଜଣଙ୍କୁ ସପୋର୍ଟ ବା ହେଇକି ଆମେ ଦି ଜଣ ଣ କିଛି ଗୋଟେ ପଢିବା ପଢିକି ଆମେ ଚାକିରୀ କରିବା ପାଇଁ ଚେଷ୍ଟା ବି କରିବା।
ସେଇବା ଦୁଇ ଦି ଜଣଙ୍କର ସହଯୋଗ ହେଲେ ଠିକ ସେ ସବୁ ଜାକ ହେଇପାରିବ। ତା ପାଇଁ ବି ମାନେ ଗୋଟେ ହୁଁ ନିର୍ଦ୍ଦିଷ୍ଟ ମାନେ କଣ ଯୋଉ? ତାଲିକା ଦରକାର ନିଜେ ହେଇକି ଦରକାର ତା ପାଇଁ।
ଦେଖିଆ, ଥରେ କଥା ହବା ଏଥର ତ ଏଇ ରଜ ଛୁଟି ପାଇଁ ତ କିଛି ଆଉ କରିହେଲାନି ଆଉ। ଦେଖିିବା ରଜ ଛୁଟି ଟ ହେଇ ସରିଲା।
ରଜ ଛୁଟି ତାପରେ କଲେଜ ରୁ ବି ସେ ଆମକୁ ମିଳିନି ସାର୍ଟିଫିକେଟ ମିଳିନି। ଆଉ ସାର୍ଟିଫିକେଟ ମିଲି ସରିଲେ ଦେଖିକି ଆମେ କୋଉଠୁ କଣ ଆଡମିଶନ ଯଦି ହେଇଗଲେ ସେଇ? ପାଖାପାଖି ସ୍ଥାନରେ ଦେଖିକି ଆମେ ନିଜେ ଯଦି ହବ ରହିଯିବା ଆଉ।
କଲେଜରେ କେବେ କେଜାଣି ସାର୍ଟିଫିକେଟ୍ ଦେବେ? ଜଲଦି ଦେଇ ଦିଅନ୍ତେ।
କଲେଜରେ ତ କିଛି କଲେଜ ତ ଖବର କିଛି କରୁନି। ବା ଆମେ ଯାଇକି ବୁଝିବାକୁ ପଡିବ ଯେମିତି ତିନି ବର୍ଷ ଯାକ ଏମିତି ଆମେ ନିଜେ ପଚାରି ପଚାରିକି ଯାଇକି କଲେ। ମୋନି ବି ସାର୍ଟିଫିକେଟ ଟା ଯାଇକି ସେମତି ପଚାରି ପଚାରିକି ନେଇଆସିବା।
ଆମେ ପୁଣି ଆହୁରି ବି ଗୋଟେ ସାର୍ଟିଫିକେଟ୍ ବି ଆଣିବାର ଅଛି ଏଠୁ। ଓ କୁଆ ଚାର।
ହଁ, ସେଠିକି ଯିବା ପରେ ସାର୍ଟିଫିକେଟ୍ ଆମକୁ ଆଣିବାର ଅଛି। ଆଉ ସେ ଠିକ୍ ସମୟରେ ଯାଇକି ସେଟାକୁ ଆଣିବା ଯାଇକି। ମୁଁ ଯାଏ ଟାଉନ ଯାଏ।
ମୁଁ ଟାଉନ ଯାଏ ମୁଁ କହିବି ତୋତେ ଯାଇକି କେବେ ଯାଇକି ନେଇଆସିବା ସେଇଟା ଆଉ।
ହଁ କେତେବେଳେ ଦେଖିକି ପଳେଇବା।
ହଁ ସେଟା ସମ୍ପୂର୍ଣ୍ଣ କଲେ ଯାହାହେଲେ ତା ପାଇଁ ନିହାତି ସାର୍ଟିଫିକେଟ ଟା ନହେଲେ ଆମେ କଉଥିରେ ବି କରିପାରିବନି କିଛି।
ସେଇଆ ପା ଯାଇକି ତୁ ଟିକେ ଆସିଲା ପରେ। ପରେ ଯାଇକି ଆଣିବା ଯାଇିକିସାର୍ଟିଫିକଟା ଆଗେ, ତାପରେ କଲେଜରେ ଯାଇକିି ଟିକେ ବୁଝାବୁଝି କରିଦବା। ତମ କେବେ ସାର୍ଟିଫିକେଟ ଆସିବ?
ହଁ। ଆଉ ସାରମାନଙ୍କ ସହିତ କିଛି କଥା ହେଇଥିଲୁ।
ନାଁ, ମୁଁ ଆଉ ସାର ମାନଙ୍କସହିତ କଥା ହେଇ ହେଇନି ତୁ କଥା ହେଇଥିଲୁ କି?
ନା ମୁଁ ବି ଆଉ ସାରଙ୍କ ସହିତ କଥା ହେଇନି କଲେଜ ଯେବେଠରୁ ସରିଲାଣି ଆଉ ଦେଖା ବିି ହେଇନି କୋଉ ସାର୍ ମ୍ୟାଡ଼ାମଙ୍କ ସହିତ। ଆଉ ଦେଖିଆ ଯାଇକି ଦିନେ ଦେଖା କରିକି- କଣ ତାଙ୍କ କତୁରୁ ଟିକେ ପରାମର୍ଶ ନବା କଣ କଲେ ଭଲ ହବ କଣ ହବ? ଆଉ ଯେହେତୁ ତାଙ୍କର ଅଧିକା ଆମଠୁ ଯେହେତୁ ବଡ ତାଙ୍କର ଅଧିକା ଜ୍ଞାନ ଥିବ ନା ଉପରେ ତାନେ ଠିକ୍ ବାଟ ଆମକୁ ଦେଖେଇ ପାରିବେ।
ହଁ କେବେ ଗୋଟେ ଆସିଲେ ତୁ ଯିବା ତୁ ମୁଁ କି ନ ହେଲେ ଯିବା ଆଉ।
ହଁ, ଯାଇକି ସାରଙ୍କୁ ଦେଖା କରିକି ଯାଇଁକି ପଚାରିବା କଣ କେମିତି କଲେ ଆମର ଭଲ ହବ? କି ଆମେ ଠିକ୍ ସେ ପଢାପଢି କରିକି କାହିଁକିନା ଆମକୁ କଣ ଆମକୁ? ସବୁ ଜିନିଷ ଆମକୁ ମିଳିଯିବ କିନ୍ତୁ ଆମକୁ ଠିକ୍ ବାଟ ଆମେ କଣ ଯେହେତୁ ଆମେ ଛୋଟ ପିଲା ଅଛୁ। ଛୋଟ ପିଲା ତ ନାହାନ୍ତି ଯେହେତୁ ଆମେ ସେ ଜାଗାରେ ପହଞ୍ଚି ନାହାନ୍ତି ଆମେ ସେ ଜିନିଷ ଗୁଡା ଠିକ୍ ସେ ଆମେ ଜାଣିପାରୁନାହାନ୍ତି ତ ଜଣେ ଯଦି ଆମକୁ ଠିକ୍ ସେ ମାନେ ପରାମର୍ଶ ଦବ ତାହେଲେ ଆମକୁ ଟିକେ ସେଇଟା ବହୁତ୍‌ ଭଲ ହବ ଆଉ ପଢାପଢି କରିବାରେ ଆଉ।
ହଁ ଯେହେତୁ ସିଏ ସେ ଷ୍ଟେଟ ଦେଇକି ଯାଇ ସାରିଛନ୍ତି ତ ଆମକୁ ସେ ଭଲ କି ହିଁ ପରାମର୍ଶ ଦେବେ। ତମେ ଦେଖିବା ଯାଇକି କଥା ହବା ସାର୍ ମାନଙ୍କ ସହିତ। ବିହୁତ ଦିନ ମାନେ କଲେଜ ରୁ ସରିଲା ପରଠୁ ତ ଆଉ ଦେଖା ବି ହେଇନି କୋଉ ସାର୍ ମ୍ୟାଡାମଙ୍କ ସହିତ ବି।
ହଁ।
ଯାଇଁକି ଦେଖା କଲେ ଆଟଲିଷ୍ଟ ଆମେ ବି ଦେଖା ବି କରିପାରିବୁ ଆରାମସେ। ହୁଁ।
ସେଇ ଆଉ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
ତିନି ବର୍ଷ ତମର କଲେଜ ର କଣ କେମିତି? ଇଏ ଥିଲା କଲେଜ ରେ ଅନୁଭୂତି କଣ କେମିତି ଥିଲା ତମର ତିନି ବର୍ଷ ପାଠ ପଢା ଉପରେ?
ତିନି ବର୍ଷ ପାଠ ପଢା ବୋହୁତ ଭଲ ଥିଲା ସାର୍ ମାନେ ବି ବୋହୁତ ଭଲ। ଆଣ୍ଡ ସାର୍ ମାନେ ସବୁ କଥାରେ ମାନେ ଗାଇଡ଼ ବି କରୁଥିଲେ ଆଉ ସବୁ କୋଉଟା ଠିକ୍ କୋଉଟା ଭୁଲ ତାକୁ ବି ବୋହୁତ୍‌ ଭଲସେ ବୁଝଉଥିଲେ। ଅ ପାଠ ପଢା ବୋହୁତ୍ ଭଲରେ ଚାଲିଥିଲା। ଆଉ ଯେତେବେଳେ ଯୋଉ ମାନେ ଯାହା ବିି ଦରକାର ସାର ମାନଙ୍କୁ ମାଗିଲେ ବି ସେ ସେ ଟା ପ୍ରୋଭାଇଡ କରିଦୋଉଥିଲେ ଆଉ।
ହଁ ସମସ୍ତେ କୁହନ୍ତି ନା ସମସ୍ତେ କୁହନ୍ତି କଲେଜ ଟାଇମ ରେ ସାର୍ ମାନେ ଏତେ ପିଲାମାନଙ୍କୁ ଧାନ ଦିଅନ୍ତିନି ଇଏ କରନ୍ତିନି କିନ୍ତୁ ତ ତୋର କଣ ଥିଲା ଅନଭୂତି? ତି ସାର୍ ମାନେ
ମୋର ତ ବୋହୁତ ହି ଭଲ ଥିଲା ସାର୍ ମାନେ ବୋହୁତ ହି ଭଲ।
ହଁ।
ପାଠ ପଢା ବୋହୁତ ବି ଭଲ। ତାପରେ ଅଲଗା ଯାହାବି ଥାଉନା କାହିଁକି କିନ୍ତୁ ସାର୍ ମାନେ ସବୁଠୁ ଭଲ। ତାଙ୍କର କଥାବାର୍ତ୍ତା ଆଉ ମାନେ ତାଙ୍କର ଯୋଉ ସାହାଯ୍ୟ ଜଣକୁ କରିବାର କ୍ୱାଲି ଗୁଣଟା ସେଗୁଡ଼ା ବି ବୋହୁତ ହିଁ ଭଲ ସାରମାନଙ୍କର। ସାର୍ ମାନେ ସବୁ ସମସ୍ତଙ୍କ ସହିତ ବୋହୁତ ଭଲରେ ମିଶନ୍ତି ବି। କାହାର କିଛି ଟିକେ ମାନେ ଖରାପ ଟାଇମ୍ ଆସିଲେ ବି ସାର୍ମାନେେ ସେଥିରେ ବି ଅ ଛିଡା ହୁଅନ୍ତି ସେମାନେ ସେମାନଙ୍କ ସହିତ।
ଯାଉ ହୋଉ ମାନେ ସେଟା ସାର୍ ମାନଙ୍କର ମାନେ ସେଟା ସବୁ ନିଜ ନିଜ ଉପରେ ଅନ ମାନେ ଆଁ ଡିପେଣ୍ଡ କରେ କଣ କେମିତି ନିଜେ କିଏ କେମିତି? କାହାକୁ ସାହାଯ୍ୟ କରିପାରିବ କଣ କରିପାରିବ କିନ୍ତୁ ଯୋଉଟା ଗୋଟେ କୁହନ୍ତି ସମସ୍ତେ କି ସାର୍ ମାନେ ସହଯୋଗ। କରନ୍ତିନି କଲେଜ ଟାଇମ ରେ କିନ୍ତୁ ସେଇଟା ଆମ କଲେଜ ଟାଇମ ରେ ସେଇଟା ଭୁଲ ପ୍ରମାଣିତ ହେଲା କି ସାର୍ ମାନେ ସହଯୋଗ କରନ୍ତି କିନ୍ତୁ ସେଇଟା ଆମ ଉପରେ ନିର୍ଭର କରେ ଆମେ କେତେ ତାଙ୍କର ସାହାଯ୍ୟ ଟାକୁ ଠିକ୍ ବାଟରେ ଲଗଉଚନ୍ତି ଲଗଉନାହାନ୍ତି। ତାଙ୍କର କର୍ତ୍ତବ୍ୟ ହେଲା ମୁଁ ପାଠ ପଢେଇବେ ଉଚିତ ମାର୍ଗ ଦେଖିବେ ଆମେ ଆମେ କଣ ସେଟାକୁ କେତେ ଦୂରରୁ ସେଟା ଗ୍ରହଣ କଲେ ସେଟା ଆମ ଉପରେ ନିର୍ଭର କରେ।
ହଁ ଏଇଟା ସମ୍ ପୂର୍ଣ୍ଣ ଭାବରେ ପିଲା ଉପରେ ନିର୍ଭର କରିକି ସିଏ କୋଉ ଭଳିଆ ତାର ମାନେ ଆହୋ ତାର କଥାବାର୍ତ୍ତା ସେ କେମିତି କରୁଛି ସାର୍ ମାନଙ୍କ ସହିତ ସାର୍ ମଙ୍କ ସହିତ ତ ତାର ଭଲ ସମ୍ପର୍କ ଅଛି କି ନାହିଁ ଏଇଟା ଗୋଟେ ପିଲା ଉପରେ ନିର୍ଭର କରେ ଆଉ ଯଦି ପିଲା ଟା ଖରାପ ଉପରେ ବିହେବ କରିବ ତାହେଲେ ସାର୍ ମାନେ ସେମିତି ହିଁ କରିବେ କିନ୍। ଯାହା ହଉ ଆମ କଲେଜରେ ଆମ କଲେଜ ଲାଇଫ୍ ରେ ସେମତି କିଛି ବି ହେଇନି। ନି ଆମେ ଯେମିତି ଭଲ ସାର ପାଇଛନ୍ତି ଆମେ ସେମିତି ବହୁତ ଭଲରେ ବି ଆମେ ସେଠି ଜାଗାରୁ ବାହାରିକି ବି ଆସିଛନ୍ତି ବହୁତ ଭଲ। ମାନେ ଆମର ବହୁତ ଭଲ ରେଜଲ୍ଟ ବି ହେଇଛି। ଆମ କଲେଜରେ ବି ଆମେ ଯାହା ବି ହେଇଛେ ତା ଅନ୍ଲି ସାର୍ ମାନଙ୍କ ଉପରେ ହିଁ ନିର୍ଭର କରୁଥିଲା କାରଣ ସାର୍ ମାନେ ଯେତେ ଭଲ ପଢଉଥିଲେ ଆମେ ସେତେ ଭଲସେ ପଢିକି ହିଁ ସବୁ କିିଛି କରୁଛନ୍ତି ଆଉ ଏଥର ବି ଦେଖା ତାହେଲେ ସାରଙ୍କଠୁ ବି ବହୁତ ଭଲ ସେ ପରାମର୍ଶ ନେଇକି ଆମେ ନିଜ ଭବିଷ୍ୟତକୁ ଆଉ ଟିକେ ବହୁତ ଭଲସେ ଗଢିବାକୁ ଆମକୁ ହେଲ୍ପ
ତ ଆଜିକାଲିର ପିଲାମାନେ ସେଇଟା ତ ବୁଝୁନାହାନ୍ତି ନା ଆଜିିକାଲର ପିଲାମାନେ ସମସ୍ତେ ନିଜ ନିଜ କେମିତି ସାର୍ ମାନଙ୍କୁ ଠିକ ସେ ସମ୍ମାନ ବି ଦଉନାହାନ୍ତି ଇଏ କରୁନାହାନ୍ତି।
ହଁ। ସେଇଟା ଗୋଟେ ପିଲା ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭର କରୁଛି।
ସେଇବା ଆଉ ସେଇଟା। ଆଉ ସେ ସମ୍ପର୍କରେ କଣ ଶିକ୍ଷା ଉପରେ ଆମେ ଆଉ ଗୋଟେ କଲରେ ଆମେ କଥା ହେଇପାରିବା ଆଉ।
ହଁ ହଉ।
ରଖୁଛି।
ହଁ ହଁ।